ଆଜ୍ଞା କୁହନ୍ତୁ ଆଜ୍ଞା କୁହନ୍ତୁ।
ମେମ୍ ମୁଁ କହୁଛି କି ଏହି କି ଦିଇ ତିନି ମାସ ହବ ମୁଁ ମୋ ଜମିରେ ମାଛ ଚାଷ କରିଥିଲି।
ଆଜ୍ଞା।
ଏଇ କିଛି ଦିନ ଭିତରେ ଯୋଉ ବର୍ଷା ହେଇଛି ସେ ବର୍ଷା ତାରେ ମୋର ମାଛ ଗଡା ସବୁ ଭା ମାନେ ବନ୍ୟା ଆସିଛି ବନ୍ୟା ଆସିଥିଲା ଆଉ ସେଇ ବନ୍ୟାରେ ମୁଁ ମାଛ ଚାଷ କରିଥିଲି ସିଏ ବହୁତ କ୍ଷୟକ୍ଷତି ହେଇଛି। ଆଉ କିଛି ମାତ୍ରାରେ ମାଛ ମୁଁ ବଞ୍ଚେଇ ପାରିଛି। ଅଳ୍ପ ମାତ୍ରାରେ ଆଉ ମୋର ବହୁତ କ୍ଷତି ହେଇଛି। ୟା ପରେ ମତେ କିଛି ଗୋଟେ ଉ ଉପାୟ ଦିଅନ୍ତୁ ଯେମିତି କିି ମୁଁ ଏଇ କ୍ଷତି ଟା ପୂରଣ କରିପାରିବି ଆଉ ମୁଁ ପରିବାର ଚଳିପାରିବି ମଁ ନିଜ ଅ ଖର୍ଚ୍ଚ ଉଠେଇ ପାରିବେ ସେମିତି କିଛି ଆପଣ ଉଁ ଉପାୟ କହିପାରିବେ?
ଆଜ୍ଞା ତ ଆପଣଙ୍କର ସେ ଭାସି ଯାଇଛି ମାଛ ଆଉ କଣ ଆପଣଙ୍କ ଘର ମାନେ ନଦୀ କି ସମୁଦ୍ର ପାଖରେ କି?
ଆଜ୍ଞା ମ୍ୟାମ।
ଆଚ୍ଛା। ତ ମୁଁ ବୁଝିପାରୁଛି ଆପଣଙ୍କର କ୍ଷତି ହେଇଯାଇଛି। ମୁଁ ବୁଝିପାରୁଛି ଆପଣଙ୍କର କ୍ଷତି ହେଇଯାଇଛି ତ ମୁଁ ଯଦି ଆପଣଙ୍କୁ କହିମି ତ ଆପଣଙ୍କ ଯେତିକି କିମ୍ବା ମାଛ ବଞ୍ଚିଛି ତାକୁ ବିକ୍ରି କରିଦେଇକି ଆଉ କିଛି ପଇସା ଅ ଯୋଡିକି ଆପଣ ଯଦି ଏବେ ଛେଳି ଚାଷ କରିପାରିବେତ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେଇପାରିବ ଆପଣଙ୍କ ଯେତିକି ମାଛର କ୍ଷତି ହେଇଛି। ଆପଣଙ୍କ ଆପଣ ଯଦି ଛେଳି ଚାଷ କରିବେ ତ ଆପଣଙ୍କ କିଛି ମାସ ପରେ ଆପଣଙ୍କର ସେ କ୍ଷତି ଟା ଉଠିକି ଆପଣଙ୍କ ଲାଭ ଆରମ୍ଭ ହବାକୁ ଲାଗିବ।
ଆଁ ଆଜ୍ଞା ମ୍ୟାମ୍ ଆପଣ ଯେଉଁ ଉପାୟଟା କହିଲେ ମୁଁ ଭାବୁଛି ସେଇଟା ଠିକ ହବ ବାକି ମୋର ସେତିକି ସଞ୍ଚୟ ଥିଲା ଯେତିକି ମୁଁ ସଞ୍ଚିଥିଲି ଆଉ କିଛି ଲୋନ୍ ଆଣିକି ମୁଁ କିଛି ମାଛ ଚାଷ ଟା ଆରମ୍ଭ କରିଥିଲି। ବାକି ଆପଣ ଯୋଉ କହୁଛନ୍ତି ଛେଳି ଚାଷ କରିବା ପାଇଁ ତା ପାଇଁ ତ ଅର୍ଥ ଦରକାର ନା ସେଇ ଅର୍ଥ ଟା ମୁଁ ଏବେ କୋଉଠୁ ଆଣିବି କିଛି ବୁଝିପାରୁନି। ମାନେ ମୁଁ ସେଇଟା କୋଉଠୁ ଆଣ କଣ ଆଣ କେମିତି ହେଲେ ଆଣିଲେ ମୋର ଠିକ ହବ ବୁଝିପାରୁନି ମୁଁ ସେଇଟା। ଲୋନ୍ ତ ଆଉ ଆଣି ହେବନି ନା।
ଆଇଁ
ସେଥିପାଇଁ ଆଜ୍ଞା।
ଆଉ ଯଦି ଆପଣଙ୍କ ପାଖରେ ଅର୍ଥ ନାହିଁ ତ ଆପଣଙ୍କ ପାଖରେ ଯେତିକି ବି ମାନେ ମାଛ ବ ରଖ୍ ରଖିଛନ୍ତି ଆପଣ କଷ୍ଟ ସମସ୍ତେ ବଞ୍ଚିଛନ୍ତି ତାକୁ ବିକି ଦେଇକି ଆପଣ ଯଦି କୁକୁଡା ଚାଷ କରିବେ କୁକୁଡା ଚାଷ ପାଇଁ ସରକାର ଲୋନ ଦଉଛି ଆପଣଙ୍କୁ ହେଲା। ଆପଣଙ୍କୁ ଲୋନ ଦୋଉଛି ଆଉ ବିନା ଇଣ୍ଟରେଷ୍ଟ ସହ। ବିନା ଇଣ୍ଟରେଷ୍ଟରେ ଆପଣଙ୍କୁ ଲୋନ ଦୋଉଛି ସରକାର। ଆଉ ଆପଣଙ୍କ ଯଦି କୁକୁଡ଼ା ଚାଷର ବି ଲସ୍ ହୁଏ ତ ତା ପାଇଁ ସବସିଡିରୁ ଆପଣଙ୍କୁ ପଇସା ମିଳିବ ସରକାର ତରଫରୁ ଯଦି ଆପଣଙ୍କ କୁକୁଡାରେ ବି ଲସ୍ ହେଇଗଲା ତ ସକ୍ ସରକାର ତରଫରୁ ସେଠାରେ ଆପ୍ ଆପଣଙ୍କୁ ପଇସା ମିଳିବ। ବାକି ଛେଳି ପାଇଁ ସେଟା ସରକାର କରିନାହିଁ। ଯଦି ଆପଣ କୁକୁଡାରୁ କୁକୁଡ଼ା ଚାଷ କରିବେ। ତ ଆପଣଙ୍କ ପାଇଁ ଭଲ ହେଇପାରେ ଯଦି ଆପଣଙ୍କର ଲାଭ ହବ ହେଲା କୁକୁଡାର ବି ଲାଭ ଅଛି। ବାକି ଛେଳିର ଆଉ ଟିକେ ଅଧିକା ଦାମ ଅଛି ମାର୍କେଟ ର। ବାକି ଆପଣ କହୁଛନ୍ତି ଯଦି ଆପଣଙ୍କର ଅର୍ଥ ନାହିଁ ତ ଆପଣ କୁକୁଡା ଚାଷ କରିପାରିବେ ସରକାର ତରଫରୁ ଆପଣଙ୍କୁ ପଇସା ମିଳିବ ଯଦି ଆପଣଙ୍କ ଲ ଲସ୍ ହେଇଗଲା ତ ସେଟା ବି ଆପଣଙ୍କୁ ସରକାର ହି ଦବ।
ଆଜ୍ଞା ମ୍ୟମ ବାକି ମୁଁ ଯାହା ଆଗରୁ ଲୋନ ଆଣିଛି ବ୍ୟାଙ୍କରୁ ଆଉ ମାଛ ଚାଷ କରିବା ପାଇଁ ହିଁ ଆଣିଥିଲି। ଆଉ ମାଛ ଚାଷରେ ତ ବହୁତ ଲସ୍ ହେଇଗଲା ଆଉ ସେ ମୁଁ ଲୋ ଲୋନ ଟୋଟାଲି ସ୍ ମାନେ ସୁଝିବା ଆରମ୍ଭ ବି କରିନାହିଁ। ଆଉ ତଥାପି ମତେ ସରକାର ଏ ଯେ କୁକୁଡା ଚାଷ ପାଇଁ ଲୋନ ଦବ ତ? ମାନେ ତା ପାଇଁ ନିହାତି ଚେକିଂ ପାଇଁ ଆସିବ ନା ଅଫିସର ମାନେ। ବାକି ଏଇ ସବୁ ଦେଖିକି ଜାଣିକି ମୋର ଏମିତି ଏମତି କଥା ହେଇଛି। ମୁଁ ଲୋନ ନେଇଥିଲି ଦେଇନାହିଁ ଟୋଟାଲି। ତ ତାପରେ ବି ମୋତେ କୁକୁଡା ଚାଷ ପାଇଁ ଲୋନ୍ ମିଳିବ ସରକାରଙ୍କ ତରଫରୁ?
ଦେଖନ୍ତୁ ଆପଣ ଯେ ଲୋନ ଆଣିଥିଲେ ସେଟା ବୋଧେ ମାସେ ହେଇନାହିଁ। ମାସେ ହେଲା ସେଟା ଆପଣଙ୍କ ବ୍ୟାଙ୍କ ରୁ ଅଟୋମେଟିକଲି କାଟିଯିବ। ତ ଆପଣଙ୍କ ମାସେ ହେଇନାହିଁ ମାସ ନହେଲେ ଲୋନ କାଟିବୁ କାଆଡୁ। ତ ମାସେ ହେଲେ ସେଟା ଅଟୋମେଟିକଲି କାଟିଯିବ ସେଟା ଲୋନଦେଇତେ ହବନି। ହେଲେ ଆପଣଙ୍କୁ ଆପଣଙ୍କ ବ୍ୟାଙ୍କରୁ ପଇସା ରଖିବା ଦରକାର। ଆପଣ ତ ଅଟୋମେଟିକଲି କାଟିଯିବ। ମାସେ ହେଲେ ଅଟୋମେଟିକଲି କାଟିଯିବ ଆପଣଙ୍କୁ କିଛି କରିବାର ନାହିଁ। ଆଉ ଆପଣଙ୍କ ମାସେ ହେଇନାହିଁ ଲସ୍ କୁ ମାସେ କ ମ୍ପ୍ଲିଟ୍ ହେଲେ ଯାଇକି ଆପଣ ଲୋନ୍ ଟା ସୁଜିବା ଷ୍ଟାର୍ଟ ହବ, ତ ମାସେ ହେଇନାହିଁ ତ ମାସେ ହେଲା ପରେ ହିଁ ଆପଣଙ୍କୁ ହେଲା ପରେ ହିଁ ଗୋଟେ ଲୋନ ଦେଇ ସାରିଲା ପରେ ଗୋଟେ ମାସର ଦେଇ ସାରିଲା ପରେ ହିଁ ଆପଣ ମାନେ ଅ ସରକା ଆଉ ଗୋଟେ ଲୋନ ପାଇଁ କରିପାରିବେ। ଅଫିସର ଆସିକି ଦେଖିବେ ଯେ ହଁ ଇଏ ମାସିକା ଲୋନ୍ ଦେଇଛି ମାନେ ଇଏ ଦବ ଆପଣଙ୍କୁ ତାପରେ ଆଉ ଗୋଟେ ଲୋନ୍ ପାଇଁ କରିପାରିଆ।
ଆଜ୍ଞା ମ୍ୟାମ୍। ତାହେଲେ ସେ ଯେ କାର୍ଡ କାର୍ଡ ଆପ୍ଲାଏ କରିବାକୁ ହବ ତ ଏଇ ଯେ କୁକୁଡ଼ା ଲୋନ୍ ପାଇଁ?
ନା ନା ୟା ପାଇଁ କୁକୁଡ଼ା କୁକୁଡା ଚାଷ ପାଇଁ କିଛି କାର୍ଡ ଡଦରକାର ନାହିଁ ଖାଲି କୁହ ସମୟ କିଛି ଦରକାର ନା କିଛି କାର୍ଡ ଦରକାର ହୁଏ ନାହିଁ ଆପଣ ଖାଲି ଜାଗା ଦରକାର ଫାର୍ମ କରିବା ପାଇଁ ଆଉ କିଛି ଲୋକ ଦରକାର। ଲୋକ ଦରକାର ସାହାଯ୍ୟ ମାନେ କୁକୁଡାଙ୍କୁ ଦେଖା ଖାଇବା ଦବା ପାଇଁ। ଯଦି ଆପଣଙ୍କ ଟାଇମ ଅଛି ଆପଣ ନିଜେ କରିପାରିବେ ବାକି ଏକଲା ମଣିଷ ଗୋଟେ କୁକୁଡା ଫାର୍ମ କୁ ଚଲେଇ ପାରେନି। ତ ତା ପାଇଁ ତିନି ଚାରି ଜଣଙ୍କୁ ନିହାତି ରହିବା ଦରକାର। ତ ଆପଣ ଯଦି ଘର ଲୋକ ଅଛନ୍ତି ଫାଙ୍କା ତ ତାଙ୍କୁ କାମରେ ଲଗେଇ ପାରିବେ। ନହେଲେ ଆପଣଙ୍କ ଚିହ୍ନା କିଏ କମ ପଇସା ର ଆସିପାରିବ। ତାକୁ ଲଗେଇ ପାରିବେ ନହେଲେ ନର୍ମାଲ ଲୋକୋ ବି ଆସିକି ରହିପାରିବେ ଆପଣଙ୍କ ଇଚ୍ଛା ଆପଣ ଯାହାକୁ ବି ଲଗେଇ ପାରିବେ। ଆଉ କୁକୁଡ଼ା ଫାର୍ମ କରିବା ପାଇଁ ବି ଘର କରିତବ ସେ ଆପଣଙ୍କୁ ସେ ଘର ବି କରିତହବ। ଘର କରିକି କୁକୁଡା ମାନେ ଯାହା ଖାଆନ୍ତି। ସେଟା କରିଦବ କୁକୁଡା ମାନଙ୍କୁ ଇଞ୍ଜେକ୍ସନ ଦେଇଥବ କେନକି ନା କୁକୁଡା ମାନଙ୍କୁ କୁ ଔଷଧ ନ ଦେଲେ ସେମ ମରି ବି ଯାଉଛନ୍ତି ତ ଆପଣଙ୍କ ଫେର ଲସ୍ ହବାର ଚାନ୍ସେସ୍ ଟା ଅଛି। ତ ଆପଣ ଯଦି ଭଲ କି ଯତ୍ନ ନେବେ, ତ ଆପଣଙ୍କୁ ଲାଭ ହିଁ ହବ।
ଆଜ୍ଞା ମ୍ୟାମ୍।
ଆଉ ଆପଣ ଯେ ମାଛ ଚାଷ ଟା ମାଛ ଚାଷ ବି ଆପଣଙ୍କ ଲାଭ ହିଁ ହେଇଥାନ୍ତା, ବାକି ଯେହେତୁ ବନ୍ୟା ଆସିକି ଆପଣଙ୍କର ଭାସିବ ସେଇଟା ପ୍ରକୃତିକର ଇଏ। ତାକୁ କିଛି ଆଉ ବଦଳି ହବନି ତ କୁକୁଡା କୁକୁଡାର କିଛି ଚାନ୍ସେସ୍ ନାଇଁ କୁକୁଡାର ଖାଲି ଆପଣଙ୍କ ଟିକେ ଧ୍ୟାନ ରଖିବାର ଅଛି ଯେ ତାଙ୍କୁ ଔଷଧ ଟା ଭଲ କି ମିଳୁ ଭଲକି ସେମାନେ ଖାଆନ୍ତୁ। ତାପରେ ପୃଷ୍ଟ ପୃଷ୍ଟ ହୁଅନ୍ତୁ ସେମାନେ ଆପଣଙ୍କୁ ଅଣ୍ଡା ଅଣ୍ଡା ବି ଦେବେି ଅଣ୍ଡା ଦ୍ଵାରା ଆପଣ ଅ ପଇସା ବି କରିପାରିବେ ତାଙ୍କୁ ବିକ୍ରି କରିକି ବି ଆମେ ପଇସା ଇଏ କରିପାରିବେ ଇନକମ କରିପାରିବେ।
ଆଜ୍ଞା ମ୍ୟାମ, ଆପଣ ଯିଏ କହିଲେ ସବୁ ଠିକ ଯେ ବାକି ମୁଁ ଯୋଉ ନୁମ ମୋର ତ ସେଇ ଯୋଉ ଜମିରେ ମୁଁ ମାଛ ଚାଷ କରିଥିଲି। ମୋର ମାନେ ବର୍ତ୍ତମାନ ସେତିକି ହିଁ ଉ ଘର ଠାରୁ ଟିକେ ପାଖ ହବ। ଆଉ ହଉଛି ସେ ଯେ ଜମିର ମୁଁ ମାଛ ଚାଷ କରିଥିଲି ତାକୁ ପୁଣି ବାଗେଇକି କୁକୁଡ଼ା ଫାର୍ମ ଖୋଲିବା ପାଇଁ ବି ଅର୍ଥ ଦରକାର। ସେଟା କେମିତି ମାନେ ଟୋଟାଲ୍ କେତେ ଆମାଉଣ୍ଟ ଅର୍ଥ ହେଲେ ମୁଁ କୁକୁଡ଼ା ଚାଷ କରିପାରିବି?
ଦେଖନ୍ତୁ ଆପଣଙ୍କର ଯେ ମତଲବ ପୋଖରୀ ଟା ଥିଲା ଯେ ମାଛ ଚାଷ କରିଥିଲେ ଆ ଆପଣ କଣ କହୁଛନ୍ତି ସେଇଟାକୁ ପୋଖରୀକୁ ବନ୍ଦ କରିକି ସେଇଠି ହିଁ କୁକୁଡା ଚାଷ କରିବେ ନା ଆଉ କିଠି ଜାଗା ଅଛି ଆପଣ ସେଇଠି କଇବେ?
ଆଜ୍ଞା ମ୍ୟାମ ମୁଁ ମୋର ଯୋଉଠି ମାଛ ଚାଷ କରିଥିଲି ସେ ପୋଖରୀ ଟା ବନ୍ଦ କରିକି ମୁଁ କହୁଛି ଯେ ସେଇଠି ହିଁ କୁକୁଡା ଫାର୍ମ କରିବି। କାହିଁକି ନା ସେଇଟା ତ ମୋର ପାଖ ହବ। ଫଷ୍ଟ କଥା ଆଉ ତାପର କଥା ହଉଛି କି ଆଉ ଆଉ ମୋର ଗୋଟେ ଜାଗାରେ ଜମି ଅଛି ସେଟା ମୋ ଘରଠାରୁ ବହୁତ ବହୁତ ଦୂରରେ ଅଛି। ଆଉ ବହୁତ ସମୟ ଲାଗିବ ଯିବା ପାଇଁ। ଯିବା ଆସିବା କରିବା ପାଇଁ ବହୁତ ସମୟ ଲାଗିବ। ଆଉ ଆପଣ ଯୋଉ କହୁଛନ୍ତି ଲୋକ ରଖିବା ମାନେ ଦେଖା ରଖା କରିବା ପାଇଁ ଲ ରଖିବା ପାଇଁ କହୁଛନ୍ତି ଆଉ ସେଟା ସେଟା ଠିକ ଯେ ଲୁକ ରଖିଦିଏ ବାକି ଯଦି ନିଜ କାମ ମାନେ ନି ହଉଛି ଖାଲି ଲୋକ ରଖିଦେଲେ ତ ହବନି ନା ନିଜକୁ ବି ଯାଇକି ଦେଖିବାର ବି ଅଛି। କାମ କେତେବେଳେ ଗଲା ନ ଗଲା ନିଜେ ଧ୍ୟାନ ନ ରଖିନି କେମିତି ହବ? ଆଉ ଏତେ ଦୂର ମୁଁ ଯିବା ଆସିବା କରିବି ତ ମୋର ସେଟା ଉଁ ମାନେ ବହୁତ ଟାଇମ ସମୟ ପଳଯିବ ଆମ ଘରେ ବି ଘରେ ବି କାମ ଅଛି ଆଜ୍ଞା।
ଆଜ୍ଞା ତ ମୁଁ କହିବି ଯଦି ଆପଣ ଗୋଟେ ଭଡା ନେଇକି ଗୋଟେ ଜାଗାର କରନ୍ତୁ କାହିଁକି ନା ଆପଣ ଯଦି ଏବେ ଆପଣଙ୍କ ମାନେ ପୋଖରୀକୁ ବନ୍ଦ କରିବେ ତ ସିନା ବହୁତ ପଇସା ଲାଗିଯିବ ଆଉ ଆପଣଙ୍କଚି ଆପଣ ଆଉ ଗୋଟେ କହିଲେ ଆପଣଙ୍କ ଆଉ ଗୋଟେ ଜମି ଛଡା ବାକି ବହୁତ ଦୂର ତ ମୁଁ କହିବି ଆପଣଙ୍କ ଘର ପାଖରେ ହିଁ ଗୋଟେ ଜମି ନେଇକି ମାନେ ବର୍ଷେ ହଉ କିଛି ମାସ ହଉ ନେଇକି କରନ୍ତୁ ତାପରେ ଆପଣଙ୍କ ଉ ଯେ କୌଣସି ଚାଷ କରିବେ ଆପଣ ତାପରେ ତ ଆପଣଙ୍କ ଲାଭ ହବ ନା ସେ ଲାଭରୁ ଆପଣ ଆପଣଙ୍କ ଘର ପାଖରେ ତାପରେ ପୋଖରୀଟାକୁ ବନ୍ଦ କରିକି ସେଇଠିକି ଆପଣ ଆପଣଙ୍କ ଫାର୍ମ ଟାକୁ ନେଇପାରି କରିପାରିବେ ଏବେ ଯଦି ମାନନ୍ତୁ ଘର ପାଖ ହିଁ ସେଥିରେ ଭଡା ନେଇକି ଜମି କରନ୍ତୁ।
ଆଜ୍ଞା ମ୍ୟାମ୍।
ଆଜ୍ଞା ଆଉ ଆପଣ। ଆ କରିକି ଆପଣ ବୁଝି ବୁଝିବା କି ମତେ ଜଣେଇବେ ହେଲା।
ଆଜ୍ଞା ମ୍ୟାମ୍ ଧନ୍ୟବାଦ।